କଣ ପାଇଁ ଫୋନ କରୁଚ?
ହଁ ବସିଥିଲି ଏବେ ଜଷ୍ଟ ବ୍ରେକଫାଷ୍ଟ କରିକି ଆସିଲି। ଆଉ ତମେ କଣ କରୁଛ?
ହଁ ମୁଁ ବି ଏଇଠି ବସିଚି ଆଉ ଆଉ ତମ ଦେହ ଭଲ ଅଛି?
ହଁ ସେମିତି ତମର?
ହଁ ହଁ ମୋର ବି ବହୁତ ଭଲ ଅଛି।
ଆଚ୍ଛା।
ହଁ ଚାଲ ଆଜି ଆମେ। ଭାରତରେ ଶିକ୍ଷା ବ୍ୟବସ୍ଥା ପରିବର୍ତ୍ତନର ଆବଶ୍ୟକ ଅଛି କି ନାହିଁ ଏ ବିଷୟରେ ଆଲୋଚନା କରିବା।
ହୁଁ ହୁଁ। ମୋ ମତରେ ତ ଭାରତର ଶିକ୍ଷା ବ୍ୟବସ୍ଥା ମାନେ ଉଁ। ଭଲ ଦିଗ ମାନେ ଭଲ ଦିଗ ଥିଲା ବଟ ଏବେ। ପରିବର୍ତ୍ତନ ମାନେ ଅଛି ଯେମିତି ହେଲେ ବି ଚେଞ୍ଜେସ୍ କରିବାକୁ ବହୁ ମାନେ। ଶିକ୍ଷା ବ୍ୟବସ୍ଥାରେ ତମ ମତର ଟିକେ କ
ହଁ ମାନେ ତମେ ବି ମାନେ କହିବାକୁ ଗଲେ, ଠିକ ବି କହିଛ କାରଣ ଆଜି ବି ଅନେକ ସ୍କୁଲରେ କେବଳ ପାଠକୁ ମାନେ କଣ କହୁଛନ୍ତି, ନା ମନେ ରଖିକି ମନେ ରଖିବାକୁ ମାନେ କୁହନ୍ତୁ ପାଠ କାଲି ମନେ ରଖିଦେ କେମିତି ଯେମିତି ରଟା ମ ରଟା ରୋନାଲଡ ମାନେ କହୁଛନ୍ତି କରିବା ପାଇଁ ହେଲା
ଆଉ ମାନେ ଏମିତି ବି କହି ଦଉଛନ୍ତି, ଯେ ଜୀବନରେ କେବଳ ତମେ ସକ୍ସେସ୍ ହବା ପାଇଁ ଯେ କେବଳ ବହି ବହି ପଡିଆ ହିଁ ଦରକାର ଏଇଟା ବି ଉଚିତ ନୁହେଁ।
ହୁଁ।
ହେଲା ସେଟା ଆପଣ ବି ମାନେ ଅନୁଭବ କରୁଥିବେ?
ଆମର ମାନେ ବହୁତ ମେଧାବୀ ଛାତ୍ର ମାନେ ଛାତ୍ରଛାତ୍ରୀ ମାନେ ଅଛନ୍ତି କିନ୍ତୁ ତାଙ୍କ ପାଇଁ ମାନେ ତାଙ୍କ ପ୍ରତିଭକୁ ଠିକ ଭାବରେ କେମିତି ବିକାଶ ବ୍ୟବସ୍ଥା କୁ କରାଯାଉ ସେଇ ମାନେ ସେଇଟା ଏଇ ଯାଇୟ କରି ହଉନି ମାନେ ଆଣି ପାରୁନାହାନ୍ତି, କେହି ବହୁତ ଟ୍ୟାଲେଣ୍ଟେଡ ଲୋକ ଅଛନ୍ତି।
ହଁ ଆପଣ ଦେଖୁଥିବେ, ମାନେ ପରେ ମାନେ ଚାକିରି ଆପଣ ଗାଇଥିବେ ଆପଣଙ୍କୁ ସେ ପୁସ୍ତକ ଜ୍ଞାନ ଦରକାର ହେଇନଥାଏ ବେଳେ ବେଳେ
ହୁଁ।
ସେଥିପାଇଁ କିଛି ଅଲଗା କିଛି ପଢିବାକୁଥାଏ ଆମେ ମାନେ ମୁଁ ମାନେ ଏବେ କମ୍ପୁଟର ସନ୍ସ ବେଟେ କରୁଛି ନା ମୁଁ କହୁଛି ଆମର ମାନେ ଜବ ପାଇଁ ଆମକୁ ମାନେ ଆମର ବହିରେ ଯୋଉ ପାଠ ଅଛି, ସେଇଟାର ମାତ୍ର ସେଥିରେ ଆସିବ ଦଶଟି କୋଶ୍ଚିନ୍ ଆଉ ଯୋଉ ଅଲଗା ଆସିବ କୋଡି କ ସେଇଟ ହଉଛି ମାନେ କଣ କହିଲ ମାନେ ଅଲଗଆ ଅଗା ସବୁ ମାନେଟିକାଲ କ ଥିବ ଆଉ ହଉ ଆମର କଡି ମାନେ ଏଇଟା ତ କହିବାକୁ ଗ କମ୍ପୁଟର ସନ୍ସ ର ମ ଜିନିଷଟାଟ ପାଠ ପଢିଏ ମାନେ ସବୁବେଳେ କରିଥାନ୍ତି ହେଲା ଆଉ ଯୋଉମାନେ କରିନଥାନ୍ତି ସେମାନେ ଯମାନେ ଯୋଉମାନେ ବିକିଥିବ ବଢ ଜ୍ଞାନିକି, ଆସିବୁ ସେଇଟା କିଛି କରିପାର ନାହିଁ ଯାହା ସରିବା ଫଳରେ ବି ସକି ଖାଇଁ ପ ନ ଫ
ହୁଁ।
ମାନ ଆପଣ ଯେମିତି ଅନୁଭବ, ତ କରୁଥିବେ ଏମିତି ମାନେ ପିଲାଦିନୁ ଯେ ସମସ୍ତେ ସେ କହୁଥିଲେ ଯେ ଭଲ ନମ୍ବର ଆଣେ ଆଗ ଭଲ ଚାକିରରି ମିଳିବ ସେଇଟା ଆପଣ ହେଇନଥାଏ ଆ ଆପଣ ବି ଦେ କେତି କେ
ହଁ ପିଲାମାନେ ତ ଭଲ ନମ୍ବର ତ ଭଲ ସମସ୍ତେ ଆଣିଦେବେ କିନ୍ତୁ ମାନେ ଗୋଟେ କୌଶଳୀ ଶିଖିିନଥିବେ କି ମାନେ କେମିତି ଚାକିରିରେ ଖାଲି ଓନ୍ଲି ପାଠ ଦରକାର ମାନେ ସ୍କିଲ ବି ଦରକାର ଅଛି କି ମାନେ ଶିକ୍ଷା ବ୍ୟବସସ୍ଥା ମାନେ ଗୋଟେ ଜିନିଷ ଆମେ ଖାଲି ପାଠ ପଢିଲେ, ଗୋଟେ ଜିନିଷ ଯଦି ସମସ୍ତେ ଖାଲି ପଢ ଗୋଟେ ଜିନିଷ ଜଣେ ଯଦି ଶିଖିନଥିବ ପ୍ରାଟୀକାଲି ଗୋଟେ ଜିନିଷ ଥିଓରୀଟିକାଲ ଗୋଟେ ଜିନିଷ ସମସ୍ତେ ପଢିବା ଯ କି ପ୍ରାକ୍ଟିକାଲି ଜଣେ ଯଦି କିଛି ଜାଣିନଥିବ ତାହେଲେ ତ ତା ଫୁଚର ରେ ଚାକିରରି ବେଳେ ଅସୁବିଧା ହବ ନା
ଜବ୍ ପାଇଁ ବି ଯେମତି ମାନେ କଣ କମ୍ୟନିକ, ସ୍କିଲ, ଟିଏମ ୱାର୍କ, ଲିଡରସିପ ଆଉ ପ୍ରୋବ୍ଲେମ୍ ସଲଭିଂ ଆଉ ଯୋଉ ବିଭିନ୍ନ ପ୍ରକାର ଟେକ୍ନୋଲୋଜି ନିୁୁ ଟେକ୍ନୋଲୋଜି ଅଉଛି, ତାର ବି ଜ୍ଞାନ ଥିବା ଦରକାର
ହେଲା! ଆଉ ମାନେ ଆପରେ ବି ମୁଁ ଦେଖିଛି ମାନେ ଗାଁ ରେ ଆଉ ସହରରେ ଆଉ ବହୁତ ଅଲଗା ଅଲଗା ଷ୍ଟାଇଲ ରେ ମାନେ ପାଠ କଫ ପଡ଼ା
ହୁଁ ହୁଁ।
ରେ ଯେମିତି ଦେଖିବେ ଆପଣ ସହରେ ଅଧିକା ଭଲ ସେ ପାଠ ପଢା ହଉଛି ପିଲମାନେ ସବୁ ଅଧିକା। ସୁବିଧା ପାଉଚନ୍ତି କିମ୍ବା ଗାଁ କେମତି ହେପାରୁନି ହେଲା।
ହଁ।
ଆପଣ ଏଥିରେ କଣ କହିବେ?
ସୀକ ମାନେ ସହରାଞ୍ଚଳ ଆପଣ କଣ କହୁଛନ୍ତି ମାନେ ସହରାଞ୍ଚଳ କଥା ଗ୍ରାମାଞ୍ଚଳ କଥା ବିଷୟରେ। ଫରକ କଉଛନ୍ତି ତ।
ଆଜ୍ଞା ଆଜ୍ଞା।
ଗ୍ରାମାଞ୍ଚଳ ମାନଙ୍କରେ ମାନେ କଁ ହୁଏ ନା? ହାଲୋ।
ହଁ କହୁନାନ୍ତି।
ବୋଇଲେ ଗ୍ରାମାଞ୍ଚଳ ଏରିଆରେ କଁ ହୁଏ ନା ପିଲାମାନେ। ପିଲାମାନଙ୍କୁ ଏତେ ଇଏ କରାଯାଏ ନି ଫୋର୍ସଫୁଲି। ପଢା ଯାଏନି ମାନେ ଯଦି ଗୋଟେ ପିଲାର ଇଚ୍ଛା ଅଛି ତ ସିଏ ଯାଏ ପଢେ ଆଉ ସେଠାକାର ଟିକେ। ଟିଚର ଆଉ ଗୋଟେ ସହରାଞ୍ଚଳ ରେ ଥିବା ଟିଚର ଭିତରେ ବହୁତ ଫରକ ଥାଏ। ଯେହେତୁ ସେଇଟା ସହର ଠୁ ବହୁତ ଦୂରରେ ଥାଏ ନା ତ। ଟିଚର ମାନେ ବି ବହୁତ। ହାଲକାଲି ମାନେ ହାଲକାରେ କାମ କରନ୍ତି, ସେଠି ଏତେ ଷ୍ଟ୍ରିଟଲି ନଥାନ୍ତି। ତ ସେଥିପାଇଁ ମଧ୍ୟ ଗ୍ରାମାଞ୍ଚଳ ର ପିଲାମାନେ ଟିକେ ବହୁତ। କମ୍ ଏଁ ଇଏ କରନ୍ତି।
ହଁ ମାନେ ଗାଁରେ ବି କହିବାକୁ ଗଲେ ଲାବରୋଟୋରି ଇଏ ଆଉ ଲାଇବ୍ରେରି ବି କି
ହୁଁ ସେ ସବୁ ବ୍ୟବସ୍ଥା ମଧ୍ୟ କିଛି କରାଯାଏନି, ସହରାଞ୍ଚଳରେ ତ ବହୁତ। ବ୍ୟବସ୍ଥା ଥାଏ ସେଣ୍ଟ୍ରାଲ ଲାଇବ୍ରେରି ବଗେରା ଥାଏ ଗମେଣ୍ଟର। ହଁ।
ଆଉ ସେମିତି ଟିଚର ମାନଙ୍କ ଇଏରେ ବି ହେଇ ଥାଏ ଜଣେ ଅବରେଜ ସ୍ଟୁଡେଣ୍ଟ କୁ ସେମାନେ ବ୍ରିଲିଆଣ୍ଟ ସ୍ଟୁଡେଣ୍ଟ ରେ ବି। କନଭଟ କରି ଦିଅନ୍ତି ଗୋଟେ ଭଲ ଭଲ ଟିଚର ମୁ ଦେଖିଚି।
ହଁ ବହୁତ ଟିଚର ତ ଅଛନ୍ତି, ବଟ୍ ଆଜିକାଲି ଟିଚର ମାନେ ନା ପୁରା ପଇସାରେ ବିକ୍ରି ବି ହେଇ। ଇ ଯାଇଛନ୍ତି କହିବାକୁ ଗଲେ।
ହଁ ସେମିତି ବି ଗୋଟେ ଟେ ଗୋଟେ ଜାଗାରେ ହେଇ ଥାଏ ଥାନ୍ତି।
ଯୋଉ। ଆପଣ ଯୋଉ ଭଳି ଟିଚର କହୁଛନ୍ତି, ନା ଯଦି ୱାନ ପରସେଣ୍ଟ ଥାଆନ୍ତି ଥାଇପାରନ୍ତି ଦୁନିଆରେ। ଆଉ ଆଉ ବାକି। ତ ଭାଇ ନାଇଣ୍ଟି ନାଇନ ପରସେଣ୍ଟ ଟିଚର ବିକ୍ରି ଅଲରେଡି ହେଇସାରିଛନ୍ତି।
ହଁ।
କେବଳ ତାଙ୍କର ମେ ମୂଳ ଲକ୍ଷ୍ୟ ହେଲା ପଇସା କେମିତି ଇନକମ କରିବେ ଆଉ। ଇଏ କରିବେ ବଟ ପଇସା ନବାଟା। ଗୁରୁ ତ ଯେହେତୁ ଦକ୍ଷୀଣା ନବ ଯେମତୀ ହେଲେ ବି କିନ୍ତୁ ଯୋଉ ପରିମାଣର ଦ କ୍ଷିଣା ନିଅନ୍ତି ସେଇ ପରିମାଣ ର ଗୋଟେ ପି ଗୋଟେ ଛାତ୍ର ଗଢି ପାରନ୍ତି ନାହିଁ।
ଅ ହ ମାନେ ଟିଚର ମାନେ ହଁ। ଟା ବି ଆମେ ବହୁତ ଜାଗାରେ ବି ଦେଖିଛୁ ଆ ଆଜି ବି କାଲି ବି ମାନେ ଆପଣ ବି ବି କଲେଜ ଦେଖୁଥିବେ ସେ ତା ରେ। କୁତୁ ମାନେ କଣ ପୁରୁଣା ଷ୍ଟାଇଲ କୋଡିଏ ବର୍ଷର ପାଠ ପଢା ହଉଛି। ପଇସା ଅଧିକା ଅଧିକ ବଢି ଚାଲିଛି ସେମାନେ ଟିଚର ମାନେ ନିଜେ ବି ପୁରୁଣା ପାଠ ପଢୁଛନ୍ତି ନୂଆ ପାଠ। ପଢୁନାହାନ୍ତି ତାଙ୍କୁ ବି ମାନେ ପଢିବା ଦର କାର ସେ ବି ଶିଖି ନାହାନ୍ତି ବଟ ସେ ପରୁଣା ପାଠ କୁ ପଢଉଛନ୍ତି ବଟ ପଇସା ଅଧିକା। ଅଧିକ ବଢେଇ ଚାଲିଛନ୍ତି।
ହଁ। ଏବେ ବି ରିସେଣ୍ଟଲି ଆପଣ ଦେଖିତଥିବେ ନୀଟ ଏକଜାମ ମତେ ଗୋଟେ କଥା। ଥା ପଢା ତ ସମସ୍ତେ ପଢୁଛନ୍ତି ଗୋଟେ ଯୋଉ ପିଲା କୋଡିଏ ବର୍ଷ। ପାଞ୍ଚ ବର୍ଷ କି ଛଅ ବର୍ଷ ହେଲା ପ୍ରି ପ୍ରିପାର ହଉଚି ଗୋଟେ ଜିନିଷ ପାଇଁ ନିଟ୍ ପାଇଁ ତ ସେଇ ଜିନିଷ ଯଦି ସେ ପାଞ୍ଚ ବର୍ଷ ପରେ ଏକଜାମ ସେଣ୍ଟର ରୁ ଗଲା ପରେ ସେ ଜାଣିବ ଯେ ତାର ପେପର ଲିକ୍ ହେଇଯାଇଛି। ତ ସିଏ ତ କଁ କରିପାରିବ ତା ପାଇଁ ସେଏ ତ ଆଉ କିଛି।
କାଇଁ ଏ ତ ସେ ତ। ହଁ ସେଟା ତ ସରକାରଙ୍କ ଦୁଷ ମାନେ ସରକାର କେତେ ଇଏ କରୁଛନ୍ତି କି।
ସରକାର ମାନେ ହଁ ସିକ୍ୟୁରିଟି ସେ ଯଦି ଯେହେତୁ ଏ ଏତେ ବଡ ଏକ୍ଜାମ କଣ୍ଡକ୍ଟ କରୁଛନ୍ତି ତା ପାଇଁ ବି କିଛି ଇଏ ଦବା ଦରକାର।
ସରକାର ନିଜେ ରେସ୍ପୋନ୍ସିବିଲିଟି ନବା ଦରକାର।
ଆଉ ଏମିତିରେ ତ କେତେ ପିଲାଙ୍କର କ୍ୟାରିଅର ବି ଖରାପ ହେଇଯାଉଛି କିଏ ପାଞ୍ଚ ବର୍ଷ ଛଅ ବର୍ଷ ଲେଖା ଡ୍ରପ ଆଉଟ୍ ନେଇକି କାମ କରୁଛନ୍ତି ତ ସେମାନଙ୍କର ବହୁତ ଲସ୍ ହଉଥିବ।
ନା ଆପଣ ମାନେ କହିଲେ ଗୋଟେ ଯୋଉ ପିଲାମାନେ କହୁଛନ୍ତି ତମେ ପରୀକ୍ଷାରେ ବହୁତ ନମ୍ବର ଆଣ ସେଇଟା ହଉଚି ଭଲ କଥା ଏଇଟା ମାନେ ଆପଣ କେମିତି ମାନେ ଦେଖିବେ ପିଲା ଉପରେ ସେଇଟା ପରୀକ୍ଷାର ଗୋଟେ ସବୁବେଳେ ଚାପ ରହୁଛି।
ସେଇଟା ତ ହଁ ପ୍ରେସର ହେଇକି ଗୋଟେ ପିଲା ସବୁବେଳେ ପରୀକ୍ଷାରେ। ମାନେ ମୋ ମତରେ ପରୀକ୍ଷା ଟା ଏମିତି ହବା ଦରକାର କି ମାନେ। ପ୍ରାକ୍ଟିକାଲି ବେଶୀ ଥିବା ଦରକାର ଥିଓରିଟିକାଲି କମ ଥିବା ଦରକାର। ଗୋଟେ ଜିନଷ ଥିଓରିଟିକାଲି ଶିଖାଅ ବଟ ଯେତିକି ଥିଓରିଟିକାଲ ଶିଖାଅ ସେ ତିକି ପ୍ରାକ୍ଟିକାଲ ଶିଖାଅ ଏଥିରେ ଆମର କଣ ହଉଚି ନା ବେଶୀ ପ୍ରାକ୍ଟି ମାନେ ଥିଓରିଟିକାଲି କୁ ବେଶୀ। ପ୍ରିଫର୍ କରୁଛନ୍ତି କି ମାନେ ବେଶୀ ପ୍ରେସରାଇଜ କରୁଛନ୍ତି ଥିଓରୀ ପଢ ଥିଓରୀ।
ଓ ଛୋଟବେଳୁ ବହୁତ ଥିଓରି ପଢେଇ ଦଉଥିବେ ଆଗକୁ ଯେତେବେଳେ ବଡ ବଡ କ୍ଲାସ ରେ। ପ୍ରାକ୍ଟିକାଲ ଆସୁଚି ସେମାନେ ଏକଥରେକେ ପିଲା କେହି ବୁଝି ପାରୁନାହାନ୍ତି ତାଙ୍କୁ ବହୁ ସମୟ ଲାଗୁଛି।
ମୋର ଯେତିକି ବେଶୀକ ମାନେ ଗୋଟେ ଜିନିଷ ଯଦି। ଗୋ-ଗୋଟେ କ୍ଲାସ ସିକ୍ସ ଆୱାର ପାଇଁ ହଉଛି ତ ଥ୍ରୀ ଆୱାର ଥିଓରୀ ଥ୍ରୀ ଆୱାର ପ୍ରାକ୍ଟିକାଲ। ଏମିତି ହବା ଦରକାର କି ଏବେ ଆମ ସ୍କୁଲ ଲାଇଫ ରେ ବି ଆପଣ ଦେଖିଥିବେ ପୁରା ଅ ସି ସିକ୍ସ ଆୱାର୍ ଯାକ ଆମର ଫୁଲ ହେଇକି ଥିବ କିଛି ପ୍ରା ପ୍ରାକ୍ଟିକାଲ ଆକ୍ଟିଭିଟି କିଛି ସେମିତି କି
ହ ବହିରେ ବି ପ୍ରାକ୍ଟିକାଲ ଥାଏ ବେଳେ ବେଳେ ମୁଁ ଦେଖିଛି ଆମ ସ୍କୁଲ ରେ ବର୍ଷ କୁ ଥ ଦି ଥର ମାତ୍ର ନେଇକି ଯାଇଥାନ୍ତି ଲା-ଲାବ୍ରୋଟୋରି।
ଲାବ୍ରୋଟୋରି ହଁ ବାସ୍ ମାନେ ଖାଲି ଜଷ୍ଟ ଆମେ ଖାଲି କହିବାକୁ ଗଲେ ଜଷ୍ଟ ଏମିତି କହିବାକୁ ଗଲେ ଗୋଟେ ଜା ଜାଗାକୁ ଯାଇକି ବୁଲିକି ଆସିବା କଥା କିଛି ତ ଆମେ ଜାଣିବାନି କୋଉ
ଆପଣ ବି ଦେଖ ଦେଖିଥିବେ ମାନେ ଫେମସ ସେଇ ଟା ଏକ୍ସପେରିମେଣ୍ଟ ଟା ଲିଟମସ ଟେ ଟା ହେଇଥାଏ ସେଇ ଗୋଟେ ଟେଷ୍ଟ ମୁଁ ଦେଖିଛି ମୋ ଜୀବନରେ।
ହଁ ନାଇଁ ଟେଷ୍ଟ ବଗେରା ତ ଆମ ଲାବରେଟୋରୀ ଯେତେବେଳେ ବି ଟେଷ୍ଟ ହୁଏ ତ ଆମେ ହିଁ ଯାଇ କରୁ ମାନେ। ପ୍ରାୟ। ଫାର୍ଷ୍ଟ ରେ ଇ ଥାଏ କି ସାଇନ୍ସ ରେ କିନ୍ତୁ ସେ ହଁ। ଫାର୍ଷ୍ଟ ମତେ ଶିକ୍ଷା ବ୍ୟବସ୍ଥାରେ ଗୋଟେ ଜିନିଷ ଯଦି ଆଡ କରିବାର ଅଛି ପ୍ରାକ୍ଟିକାଲ। ଥିଓଟି ଠୁ ଥିଓରୀ ଯେତିକି ଆଡ୍ କରିବାର ଅଛି। ପ୍ରାକ୍ଟିକାଲ ସେତିକି ଆଡ କରିବାର ତ ସେମ ମାନେ ଇଏରେ ରହିଲେ। କିଛି ଚେଞ୍ଜେସ୍ ହେଇପାରିବ।
ଆଜିକା ଯୁଗରେ ହଁ ଭାଇ କଣ କହୁଛ?
ରହିଲା ଏକ୍ଜାମ୍ ସ ସେମାନେ ଏକ୍ଜାମ୍ କଣ କରିବେ କଣ୍ଡକ୍ଟ କେମିତି କରିବେ ଏକ କ ଏକ୍ଜାମ୍ ମଧ୍ୟ ସେମ ଟାଇପ ପର କି ପ୍ରାକ୍ଟିକାଲି ଏକ୍ଜାମ୍ ହବ ଥିଓରିଟୀକାଲି ବି ଏକ୍ଜାମ୍ ହବ ଆମର ଏକ୍ଜାମ୍ ରେ ଆମେ କେବଳ। ଥିଓରିଟୀକାଲି ଏକ୍ଜାମ୍ କୁ ବେଶୀ ମାନେ ଆଇ ଫୋକସ କାମ କରୁଚେ ଥିଓରିଟୀକାଲି ଏକ୍ଜାମ୍ କେମିତି ଭଲ କରିବା କିନ୍ତୁ ପ୍ରାକ୍ଟିକାଲ ଏକ୍ଜାମ ରେ। ଯାହା ଯେମିତି କରି ବଟ ପ୍ରାକ୍ଟିକାଲ ଏକ୍ଜାମ୍ ଟାକୁ ମଧ୍ୟ ସେତିକି ଉଁ ଭଲସେ କରିବା ଦରକାର।
ଓ ହୋ। ଆଜି ବି ମାନେ ଆଜିିକାଲି ଯୋଉ ଟେକ୍ନୋଲୋଜି ଆସିଲାଣି। ମାନେ ସେଇଟା ବି ବହୁତ ମାନେ ହେଲ୍ପ କରୁଛି ପିଲମାନଙ୍କୁ ଯେମିତି ଅନଲାଇନ୍ କ୍ଲାସ୍ ଡିଜିଟାଲ ମାନେ ଲାଇବ୍ରେରି ମାନେ କଣ। ସୋସିଆଲ ମିଡିଆରେ ସବୁ ବହୁତ ପ୍ରକାର କିଛିିି ପି ଡି ଏଫ୍ ପୀ ଡି ଏଫ୍ ଆପଣ ବି ତ ଥିଲ ଦେଖୁଥିବେ ମିଳୁଥିବ। ସେଉଠୁ ବି ଆପଣ ମାନେ ଶିକ୍ଷା ଗ୍ରହଣ ବି କରିପାରୁଛନ୍ତି ଆ ଶିକ୍ଷା ମୂଳକ ଆପ ମାନେ ବି ବହୁତ ବହୁତ ଆପ ଗୁରା ବି ଷ୍ଟା ମାନେ ହେଲାଣି। ସେଠି ବି ପିଲାମାନେ ବହୁତ ସୁବିଧା ପାଇପାରୁଛନ୍ତି ଆଉ ଆଉ ଯିକା ଫୋନ ଫୋନ୍ ବ୍ୟବହାର କଲେ ପିଲାମାନୋନ ସେଥିରୁ ମାନେ କଣ ନିଜ ଲକ୍ଷ୍ୟରେ ଓହରି ଯାଉଛନ୍ତି ଯାହା ଫଳରେ ଫୋନ୍ ବହୁତ ଅଧିକ ୟୁଜ କରୁଛନ୍ତି ମାନେ ଆମେ ଲାଷ୍ଟ କୁ କହି କହିପାରିବା ମାନେ ହଁ ଭାଇ କଣ କହୁଚ?
ଶିକ୍ଷା ଆମର ଯାହାହଲେ ବି ତ ଆମର ମେରୁଦଣ୍ଡ ମାନେ ସେଇଟା ନହେଲେ ତମ କିଛି ବି ହେଇପାରିବନି ଆଉ ଆମେ ଯଦି ତାକୁ ଦୃଢ କରିଦବା ତାହେଲେ ସବୁ କିଛି ପରିବର୍ତ୍ତନ ହେଇଯିବ ଆଉ
ହଁ ହଁ ଶିକ୍ଷାରେ ପରିବର୍ତ୍ତନ ପାଇବାକୁ ଗଲେ ମୋଟାମୋଟି ଭାବରେ ପରିବର୍ତ୍ତନ ବହୁତ ଆବଶ୍ୟକ ସେଇ ପରିବର୍ତ୍ତନ ମତି ପଜିଟିଭ ୱ ରେ ହିଁ ହେବା ଦରକାର।
ହଁ ହଁ।
ନେଗେଟି ୱେ ରେ ହବା ଦରକାର ନୁହଁ ନାଏ ନାମ ଛୋଟ ବଳୁ ପିଲାଙ୍କୁ ବୁଝେଇବା ଦରକାର ଯେ ଆପଣ ମାନେ ପରୀକ୍ଷା ପାଇଁ ପଢନ୍ତୁହିଁ ଆଗକୁ ଜୀବନ କେମିତି ଭଲ ସେ ଗଢିବେ ସେଥିାଇଁ ପଢନ୍ତୁ ଆଉ ଭଲ କେମିତି ନାଗରିକ ଗୋଟେ ହେଲେ।
ହଁ ସେୟା।
ଆଉ ପରୀକ୍ଷାରେ ଗୋଟେ ପରୀକ୍ଷାରେ ବି ଯଦି କିଏ ଫେଲ ହେଇଯାଉଛି ତାଙ୍କୁ ବି ମୋଟିଭେଟ କରିବା କଥା କି ଆଗକୁ ବଢେଇବା କଥା। ଏମିତି ନୁହଁନ୍ତି ହେ ହେଇଗଲେ ଜଣେ ମାନ ସେ ଜୀବନ ସେ ମାନେ ସରିଗଲା ସବୁ ସବୁ
ନାଇଁ ଏଇଟା ଏ ଏଇଟା ତ ଏଇଟା ତ ବେଶୀ ଆମର ମାନେ ଲୋକମାନେ ହିଁ ବେଶୀ ପ୍ରଭାବ ପକାନ୍ତି ଜଣେ ଯଦି ଏକ୍ଜାମ ରେ ଭଲ ଗଲା ତ ତାଙ୍କୁ କେହି ଉତ୍ସାହ କରିବେନି କି ଆଗକୁ ଯା ବୋଲି ଆଉ ଜଣେ ଯଦି ଖରାପ ବି କରିଦେଲା ତାକୁ କେହି ମାନେ ଆଶ୍ଵସନା ବି ଦେବେନି କି ହୋଉ ଯାହା ହେଇଯାଇଛି ହେଇଯାଇଛି ଯାହା ଆଗକୁ ଗଲେ ଭଲ ହବ ସେଇଟା ବି କେହି କହନ୍ତିନି। ଲୋକମାନଙ୍କ ମାଇଣ୍ଡ ସେଟ ବି ବଦଳିବା ଦରକାର।
ହଁ ହଁ ଲୋକମାନେ ବି କହିବାକୁ ଗଲେ ଶିକ୍ଷିତ ହବା ଦରକାର ଯ ବି ସେ ପରେ ବୁଝିପାରିବେ। ହଉ ହଉ ହଉ ଭାଇ ବହୁତ ଭଲ ଲାଗିଲା ତମ ସହ ନଥା ହେଇକି।
ହଉ ହଉ ଠିକ ଅଛି ଠିକ ଅଛି।